ଭାଇ ଜୟ ଶ୍ରୀ ଜଗନ୍ନାଥ।
ଜି ଜୟ ଜଗନ୍ନାଥ ହାପି ଜବାସ୍ନାନ ପୂର୍ଣ୍ଣିମା
ହସ ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ ବି!
ଆଜ୍ଞା ଆଜ୍ଞା ଆଉ ଦେଖୁଛନ୍ତି ପ୍ରଭୁଙ୍କ ଆମ ଦରସ ଟିଭି ରେ ଦେଖୁଛନ୍ତି?
ହା ଆଜ୍ଞା ମୋବାଇଲ ରେ ଦେଖିଥିଲି ଆ! ଆଜି ମୋବାଇଲ ରେ ଦେଖିଥିଲି ତାପରେ ଏବେ ତ କାର୍ଯ୍ୟରେ ବ୍ୟସ୍ତ ରହିଯାଇଛି ଆଉ ଦେଖିନି ଆ ଆପଣଙ୍କର ତ ଆଜି ପୁରା ପୁରୀ ଉଠୁଛି ପଡୁଛି ଆଉ!
ହଁ ହ ଏ ତ ଲାଗିଲା ଜଗନ୍ନାଥଙ୍କର ଯାତକ ହଉ ଆଜି ଛୁଆ ହଉ! ଏଇ ଯୋଉ ବାର ଦିନର ଯାତ୍ରା ଭିତରେ ଦ୍ଵଦଶ ଯାତ୍ରା ଭିତରେ ଆଜି ପ୍ରଥମ ଯାତ୍ରା ଆରମ୍ଭ ହେଲା ଆଉ ସ୍ନାନ ପୂର୍ଣ୍ଣିମା ଆଉ!
ଯାଇଥିଲେ ଆପଣ ଆଜି?
ନା ଯାଇନି ଆ -ଘରେ ସମ -ବାପା ହରିକା ଯାଇଛନ୍ତି! ବାପା କୋଉ ଯାଇଛନ୍ତି ସିଏ ଆସିଲେ ମୋର କିଛିଟା ସାଙ୍ଗ ଆମେ ରାତିରେ ଯିବୁ! ଆଉ ଏଗାରଟା ପର୍ଯ୍ୟନ୍ତ ହାତୀ ବିଷ ରହିବ! ଦିନେ ଏଗାରଟା ପରେ ତାପରେ ହାତୀ ବେଶ ଖୋଲା ହେଇଯିବ ତ
ମାନେ ଏବେ ହାତୀ ବେଶ ମାନେ ଦେବ ସ୍ଥାନ ପୂର୍ଣ୍ଣିମା ପରେ ହାତୀ ବେଶ ମାନେ ମୁଁ କୌଣସିଟା ବୁଝି ପାରିଲିନି!
ଶୁଣନ୍ତୁ ଇଏ ହେଲା ଆମର ଠାକୁର ଆଗର ପ୍ରଥମେ ଶହେ ଗା ଧେଇବେ ଆମର ପ୍ରଥମେ ଭୋର ପାଞ୍ଚଟାରୁ ଠାକୁର ପହଣ୍ଡି ହେଇ ଯାଇଛନ୍ତି ପହଣ୍ଡି ହେଇକି ସା ଯାତ୍ରା ଭିତରେ ପହଣ୍ଡି ଶେଷ ହେଇଛି ଦେନ୍ ତାପରେ ପ୍ରଥମ ତାପରେ ତାଙ୍କର ଅଛି ନୀତି ଘାଟ ଅଛି ଯାହା ସବୁ ନୀତି ଘାଟ ସରିଲା ପରେ ତାପରେ ଶହେ ଆଠ ଗଡାରେ ଜଳରେ ଗାଧୋଇବେ ବଳଭଦ୍ର ତିଶିଟା ଗରାରେ ମାସୁଭଦ୍ରା ବାଇସି ଟା ଗରାରେ ଆଉ ଜଗନ୍ନାଥ ପଇଁତିରିଶଟା ଗରାରେ ଆଉଶ ସୁଦର୍ଶନ ଅଠରଟି ଗରାରେ ଏଇ! ତାକୁ ମିଶେଇକି ଶହେ ଆଠ ଗରା ଆଉଛି ତ ସେଇ ଶହେ ଆଠ ଘର ଗା ଦେଇ ସାରିଲା ପରେ ତାପରେ ସିଏ ବିଷ ହୁଅନ୍ତି ଆପଣ ଯୋଉ ନୀଳ ନୀଳ ନୀଳ ରଙ୍ଗର ବସ୍ତ୍ରରେ ଏକ ଭେଷ ହେଇକି ପୁଷ୍ପ ଏଇଟା ସବୁ ଲଗା ହେଇକି ସେ ଆପଣ ଦେଖିଥିବେ ଯୋଉଟା କି ଗା ଧ ଗାଧୋଇ ସାରିଲା ପରେ ଯାଇକି ଭେଷ ହେଇଥିବ ଚାରିଟା ପର୍ଯ୍ୟନ୍ତ ସେ ବେଷ ରଖା ହେଇଥିବ!
ଦେନ୍ ତାପରେ ଚାରିଟା ପରଠୁ ତାପରେ ସେ ହା ତି ବେଶରେ ଏବେ ଆପଣ ମୋ ସହିତ କଥା ହେଇ ସାରିଲା ପରେ ଆପଣ ଲାଇଭ ଯାଇକି ଦେଖିବେ ପାରନ୍ତି ଏବେ ହାତୀ ବେଶରେ ହିଁ ଦର୍ଶନ ଦଉଥିବେ!
ହାତୀ ବେଶ ମାନେ ହାତୀ ବେଶ ମାନେ ଖୋସସ?
ଆମର ହାତୀ ବେଶ ମାନେ ଗଣେଶଙ୍କ ବେଶ ଆମର ଇଷ୍ଟ ହଁ ଇଷ୍ଟ ଦେବତା ଆମର ପ୍ରଥମ ପୂଜ୍ୟ ଯିଏ ଦେବତା ଯିଏ ଗଣେଶ ସେ ସେତେବେଳେ ହଁ ଗଣେଶଙ୍କ ବିଷୟରେ ଇଏ ହେବେ ମାନେ ଜଗନ୍ନାଥଙ୍କ ସେମିତି ରହିବେ ତାଙ୍କ ଉପରେ ବା ତି ଭେଶ ଯେମିତି ସୁନା ଭେଶରେ ଯେମିତି ଆମର ସବୁ ଜିନିଷ ସୁନାରେ ଲାଗିଥାଏ! ସେମିତି ହାତୀ ବେଶରେ ସବୁ ଜିନିଷ ହାତୀର ସୁଣ୍ଢ କାନ ଆଉ ସବୁ ମ - ମୁ ମୁକୁଟ ଏଇଗୁଡା ସବୁ ସୋଲରେ ପ୍ରିପା ହେଇଥାଏ ଆଉ ସେଇଭଳି ସବୁ ଠାକୁରଙ୍କୁ ଭେସ କରଇକି ଲଗାଯାଏ!
ଓହୋ ମାନେ ପୁରା ଅଛି ହାତୀର ବେଶ ନେବେ ପୁରା?
ତି ବେଶ ପୁରା ଦେଖିଲେ ଯେମିତି ଲାଗିବ ଏଇ କଳା ହାତୀ ଧଳା ହାତୀ ଆଉ ମଝିରେ ମା ସୁଭଦ୍ରା ହଳଦୀ ନୁହଁ, ପୁରା ଦେଖିଲି ଯେମତି ଲାଗିବ ପୁରା ରାନ୍ଧିବେ ଭିସାକା ପ୍ରାୟ ଦର୍ଶନ ଦଉଛନ୍ତି, ଏଇ ହାତୀ ବିଷୟରେ ଦିଟା ହୁଁ, ଦିଟା କାହାଣୀ ଅଛି। ପ୍ରଥମେ ତ ସେ ଆମର ଯିଏ କାଞ୍ଚିର ରାଜା ଥିଲେ କାଞ୍ଚିର ରାଜା ସିଏ ଆମର ଅ ଗଣେଶଙ୍କ ପ୍ରିୟ ସେ ଭକ୍ କ୍ତ ଥିଲେ। ତ ଯେ ଶୁଣିଥିବେ କାଞ୍ଚି ଗଣେଶ, କାଞ୍ଚି ଅଭିଯାନ ତ ହୁଁ, ତ ସିଏ ଥରେ ପୁରୀ ଆସିଥିଲେ ଏଇ ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଆସିଥିଲେ। ପୁରୀ ଆସିଥିଲେ ତ ସିଏ ତାଙ୍କର ଇଷ୍ଟ ଦେବତା ଥିଲେ ଗଣେଶ, ସେ ଗଣେଶଙ୍କୁ ବହୁତ ଭକ୍ତି କରନ୍ତି ମାନନ୍ତି, ତ ସିଏ ବି ଚାହୁଁଥିଲେ ଯେ ମୁଁ ଯେତେବେଳେ ପୁରୀ ଯାଏ ମୁଁ ଗଣେଶଙ୍କ ଆଗ ପ୍ରଥମେ ଦର୍ଶନ କରିବି। କିନ୍ତୁ ସେ ଯେତେବେଳେ ଦେବସ୍ନାନ ପୂର୍ଣ୍ଣିମାରେ ଆସିଛନ୍ତି ପୁରୀ, ଆଉ ସେ ସେତେବେଳେ ଆମର ଅ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରିଛନ୍ତି। କିନ୍ତୁ ସିଏ ତାଙ୍କର ବହୁତ ତ ହି ଇଚ୍ଛା ଥିଲା, ପ୍ରଥମେ ସେ ଦର୍ଶନ ଗଣେଶଙ୍କୁ କରନ୍ତୁ। ଆଉ କାରଣ ପ୍ରଥମେ ଆଉ ଆମେ ପୂଜା ଅ କରିବା ବିଧି ଅନୁସାରେ ଦେବତା ମାନଙ୍କ ଭିତରେ ପ୍ରଥମେ ଗଣେଶକୁ ଆବାହନ କରାଯାଏ। ଗଣେଶକୁ
ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା।
ତ ସେ ସେ ଚାହୁଁଥିଲେ ଯେ, ପ୍ରଥମେ ସେ ଗଣେଶଙ୍କୁ ଆଗ ଦର୍ଶନ କରନ୍ତୁ ତାପରେ ସିଏ, ଅନ୍ୟ ଦେବତା ଦେବୀ ମନ୍ଦିର ଭିତରେ ଦର୍ଶନ କରନ୍ତୁ। ତାପରେ ସିଏ ଜାଣିନଥିଲେ ସ୍ନାନପୂର୍ଣ୍ଣିମାରେ ଏମତି ସବୁ ହୁଏ ବୋଲିକି, କାରଣ ଅଧିକାଂଶ ବାହାରଲୋକ ଜାଣି ଜାଣିନଥାନ୍ତି ସେଇ ସମୟରେ, ଯେ କେତେବେଳେ କଣ ସବୁ ନୀତିକାନ୍ତ ଥାଏ। ତ ସିଏ ଯେତେବେଳେ ଆସିକି ସ୍ନାନପୂର୍ଣ୍ଣିମାରେ ଦେଖିଲେ ସେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନକୁ ଦେଖିଲେ ସେ ବହୁତ ଦୁଃଖିତ ହେଲେ। ଏଥିରେ ମୋର ଇଚ୍ଛା ଥିଲା, ପ୍ରଥମେ ହାତୀ ବେଶରେ ଦେଖିବା କଣ ଯୋଉ ଗଣେଶଙ୍କୁ ଦେଖିବାକୁ କିନ୍ତୁ ଉମ୍ ଦର୍ଶନ ଦେଲେ ଜଗନ୍ନାଥ। ତ ସିଏ ବହୁତ ମନ ଦୁଃଖ କଲେ କି ସମୁଦ୍ରକୂଳରେ ବୁଲୁଥିଲେ ସମୁଦ୍ରକୂଳରୁ ତାଙ୍କରେ ତାଙ୍କୁ ଆଭାସ ହେଲା, ସିଏ ଗଣେଶ ଇଏ କରି କଲେ ଜଗନ୍ନାଥଙ୍କ ଇଏ ରୂପରେ କହିଲେ, କହିଲେ ଏବେ ତମେ ଯାଅ ମତେ ତମେ ସେଇ ରୂପରେ ଯୋଉ ରୂପରେ ତମେ ଚାହୁଁଛ, ସେଇ ରୂପରେ ମତେ ପାଇପାରିବ। ତ ସିଏ ସେଇ ସମୁଦ୍ରକୂଳରୁ ତାପରେ ପା ଆସିଲେ ମନ୍ଦିର ଆଡକୁ ଆସିଲେ, ଅ ସନ୍ଧ୍ୟା ସମୟରେ ତ ସିଏ ଦେଖିଲେ ଜୟ ଜଗତ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଅ ହାତୀ ବେଶରେ ତାଙ୍କୁ ଦର୍ଶନ ଦେଇଛନ୍ତି, ତ ପୁରା ତାଙ୍କୁ ଆବା ଭାସ ହେଲା ଯେ, ଭକ୍ତ ଜଗନ୍ନାଥକୁ ଯୋଉ ଭେଶରେ ଚାହିଁବ ଯୋଉଠି ଚାହିଁବ ତ ଭକ୍ତ ଯଦି ମନେ ପକେଇବ, ପ-ପୁରା ଅ ଭଲରେ ଆଉ ଭକ୍ ଭକ୍ତି ଭାବରେ ମନେ ପକେଇବ, ଠାକୁର ତାକୁ ସେଇ ରୂପରେ ଦେବେ, ଦର୍ଶନ ଦେବେ। ଯେମିତିକି ଆମ ଆରେ ନରସିଂହ ଅଁ ପ୍ରହ ପ୍ରହଲ୍ଲାଦ
ହ
ଯେମିତି ସେ ତାଙ୍କୁ ମନେ ପକେଇଥିଲା, ଯେ ମତେ ପ୍ରଭୁ ଦର୍ଶନ ଦିଅନ୍ତୁ ସେ ପ୍ର-ପ୍ରଭୁ ତାଙ୍କ ସେ ବିଷ୍ଣୁଙ୍କ ଆରାଧନା କରିଥିଲେ, କିନ୍ତୁ ସେ ଯ ଆ ନରସିଂହ ରୂପରେ ପ୍ରହଲ୍ଲାଦକୁ ଦର୍ଶନ ଦେଲେ, ସେମତି ଥରେ ସିଏ ଭଗବାନ ଆମ-ଆମକୁ ଜଣେଇଦବାକୁ ଚାହୁଁଥିଲେ, ଯେ ତମେ ଯୋଉଠି ବି ଥାଅ ତମେ ମତେ ଯେମିତି ଯୋଉ ରୂପରେ ଦେଖିବାକୁ ଚାହିଁବ, ଦେଖିବାକୁ ଚାହିଁବ, ମୁଁ ତମକୁ ସେଇ ରୂପ ଦେଖାଦେବି। ତ ସେଇଠି ସେ ଖୁସି ହେଇକି ଆଉ ବହୁତ୍ କ କିଏ କରିଥିଲେ ତ ସେ ମେ ମନ୍ଦିରରେ କାଞ୍ଚି ଗଣେଶ ବୋଲି ଗୋଟେ ମନ୍ଦିର ମନ୍ଦିର ଭିତରେ ଥାଏ ଅଛି। ଆଉ ହଁ କାଞ୍ଚି ଗଣେଶ ଗୋଟେ ମନ୍ଦିର ଅଛି ସେ ସେଇ ଏରେ ତାପରେ ବି ଆଜି କହିବାକୁ ଗଲେ ଆଜି ଆମ ଜଗନ୍ନାଥଙ୍କ ଜନ୍ମଦିନ। ମାନେ ଆଜିର ହଁ ଆଜିର ଦିନରେ ଜଗନ୍ନାଥ ବ ମହାପ୍ରଭୁ ହଁ ଯୋଉ ଇନ୍ଦ୍ରଦ୍ୟୁମ୍ନ ଦାରୁ ଆଣିକି ନା ନା ନବକଳେବର ନୁ ନବକଳେବର ହେଲା ପୁରୁଣା ଦାରୁକୁ ନୂଆଁ ଦାରୁରେ ପରିବର୍ତ୍ତନ କରିବା ସେଇଟାକୁ କୁହାଯାଏ ନବକଳେବର।
ଆଜ୍ଞା।
ଯିଏ ପୁରୁଣା ଦାରୁ ଥିବେ ତାକୁ ସେଇଟା ଜନ୍ମଦିନ ଯେମିତି ଗହ୍ମା ପୁନେଇଁ ରେ ରେ ବଳଭ ଦ୍ରଙ୍କ ଜନ୍ମଦିନ ରାକ୍ଷୀ ପୂର୍ଣ୍ଣିମାରେ ସେମିତି ଆଜି ଜଗନ୍ନାଥଙ୍କ ଜନ୍ମଦିନ। ସେଥିପାଇଁ ତା ସ୍ନାନ ପୂର୍ଣ୍ଣିମା ଆଉ ଦେବସ୍ନାନ ପୂର୍ଣ୍ଣିମା ଖ୍ୟା ଦିଆଯାଇଛି କେମିତି ଆମେ ଜନ୍ମଦିନରେ ନ ଗାଧେଇକି ନୂଆ ବସ୍ତ୍ର ପରିଧାନ କରିଥାଉ। ସେମିତି ଜଗନ୍ନାଥ ବି ସେମିତି ଗାଧେଇକି ହାତୀ ବେଶରେ ନୂଆ ବସ୍ତ୍ରରେ ଆ ଦର୍ଶକୁ ଅ ଭକ୍ତମାନଙ୍କୁ ଅ ଦର୍ଶନ ଦେଇଥାନ୍ତି। ଇଏ ହାତୀ ବେଶ ବର୍ଷକୁ ଥରେ ହୁଏ ମନ୍ଦିରରେ ତ ଯେମିତି ମୁଁ ଆଗୁଆ ଉଁ କହି ଥିଲି ମନ୍ଦିରରେ ସ୍ନା ସୁନାବେଶ ଯେମିତି ବର୍ଷକୁ ପାଞ୍ଚ ଥର ହୁଏ ଗୋଟେ ଥର ର ରଥ ଉପରେ ଆଉ ଚାରିଥର ମନ୍ଦିର ଭିତରେ ସେମିତି ଇଏଟା କିନ୍ତୁ ଗୋଟିଏ ସ ତ ଏମିତି ଭେଶ ଯିଏ କିି ଏଇଟା କେବଳ ଖାଲି ସ୍ନାନ ମଣ୍ଡପରେ କେବଳ ହାତୀ ବେଶରେ ଏଇ ବର୍ଷକୁ ଗୋଟଏ ଥର ଜଗନ୍ନାଥଙ୍କର ହୁଏ।
ମାନେ ପୁରା ଜଗତ ଦେଖିବ ଖୋଲା ଆକାଶ ମାନେ ଆଜି ଗୋଟେ ଗୀତ ନାହିଁ କି ଗି ଉଁ ତମେ ହଉଛି ଗୋପୀଙ୍କର ଗାଧୁଆ ଦେଖୁଥିଲେ ଏବେ ତମ ଗାଧୁଆ ସ ସାରା ଦୁନିଆଁ ଜାଗତ ଦେଖୁଛି।
ଏଇଟା ହିଁ ମାନେ ଆପଣଙ୍କୁ କଥାଟା କହିବାକୁ ଚାହୁଁଥିଲି ଯେ ଯେତେବେଳେ ସେ ଗୋ ଗୋପୀ ମାନଙ୍କର ଗାଧୁଆ ଦେଖିଥିଲେ ତ ଗୋପୀ ମାନେ ତାଙ୍କୁ କହିଥିଲେ କହିଲେ ତୁ ଯେମିତି ଲୁଚି ଛପିକି କୃଷ୍ଣଙ୍କୁ କହିଥିଲେ ଯେ ତୁ ଯେମିତି ଲୁଚି ଛପିକି ଆମ ଗାଧୁଆ ଦେଖୁଥିଲୁ ଆମ ବସ୍ତ୍ର ହରଣ କରୁଥିଲୁ ସେମିତି ତତେ ବି ଆମେ ଅ ଏ ମାନେ ଅଭିଶାପ ନୁହଁ ତ ଏଇଟା କହିବାକୁ ଗଲେ ତାଙ୍କର ଏଇଟା ଭଲ ପାଇବା ସେ କହିଥିଲେ ଆମେ ହଁ ତୋ ଗାଧୁଆ ବି ଆମେ ସମସ୍ତେ ବେ ଭ ଏ ତୁ ଯାହା କୁ ଭଲ ପାଉଥିବୁ ସମସ୍ତେ ଦେଖିବେ ତ ଜଗତ ଦେଖିବ ତ ସେତେବେଳେ ଶ୍ରୀକୃଷ୍ଣ ତଥାସ ତୁ କହିଥିଲେ ଆଉ ଯୋଉଟା କି ସେ ଏଇ କଳି ଯୁଗରେ ଯେତେବେଳେ ଦେହ ତ୍ୟାଗ କଲେ ହଁ ଦେହ ତ୍ୟାଗ କଲେ ତ ସେତବେଳେ ସେ ଦାରୁ ବ୍ରହ୍ମ ହେଇକି ଜଗନ୍ନାଥ ରୂପରେ ଏଇ ସ୍ନାନ ପୂର୍ଣ୍ଣିମାରେ ସ୍ନାନ ଯାତ୍ରାରେ ଯାଛନ୍ତି। ଭକ୍ତଙ୍କୁ ପୁରା ଦର୍ଶନ ଦେଲେ।
ମାନେ ସତରେ ଭାଇ ତାଙ୍କର ଲୀଳା ଆଉ ତାଙ୍କର ମାନେ କ କୃପା, କରୁଣା କୁ ମାନେ ନାଟ ମାନେ କୋ ଜଗତରେ କୋଉଠି ବି ମିଳିବେନି।
କେଉଠି ବି ମିଳିବେନି।
ନା ନା ଦେଖୁ ନାହାଁନ୍ତି ଯଦି ଜଣେ ସେ ଡେଲି ଗାଧେଇଥାନ୍ତେ ତାକୁ ତାଙ୍କ ଜର ହେଇ
ଡେଲି ହଁ ଡେ ହଁ ଡେଲି ତ ଗାଧାନ୍ତି କିନ୍ତୁ ମନ୍ଦିର ଭିତରେ ଡେଲି ଗାଧା ହଁ ମନ୍ଦିର ଭିତରେ ଡେଲି ଗାଧା ହୁଏ ମାନେ। ଦର୍ପଣ ରେ ସେଟା ଇଏ କରନ୍ତି କିନ୍ତୁ ଏମିତି କେ ଚ ଶହେ ଆଠ ଗରା ରେ ସମସ୍ତେ ଏମିତି ଗାଧାନ୍ତିନୀ।
ମାନେ ମୁଁ ଆଜି ଜାଣିଲି ଯେ ମୁଁ ଆଜି କହିଲି ସେ ଯଦି ଡେଲି ଗାଧେଇଥାନ୍ତା ତାହେଲେ ତାଙ୍କୁ କଣ ଜ୍ୱର ହେଇଥାନ୍ତା ଏଇ ଫାଷ୍ଟ ଥର ଗାଧେଇଲେଯେ ଆମେ ସବୁଦିନ ଗାଧେଇବା ତାହେଲେ ଆମକୁ କଣ ଜର ହବ ଆମେ ଯଦି ଗୋଟେ ବର୍ଷକରେ ଥରେ ଗାଧେଇବା ତ ମୁଁ ଆଜି ଜା-ଜାଣିବା ପାଇଁ ପାଇଲି ଯେ ସେ ଜଗନ୍ନାଥ ଗାଧାନ୍ତି ଏମିତି କି, ଦର୍ପଣରେ ଗାଧାନ୍ତି। ଆଜି କିନ୍ତୁ ସିଏ ସତରେ ଗାଧେଇଲେ, ଆଜ୍ଞା।
ହଁ ଅଷ୍ଟଧାତୁରେ ଦର୍ପଣ ଥାଏ। ଦର୍ପଣ ଟା ଜଗନ୍ନାଥଙ୍କ ସାମ୍ନାରେ ରଖାଯାଏ ସେଇ ଦର୍ପଣକୁ ଦେଖିକି, ସେଇ ଯେମିତି ଦର୍ପଣ ର ପ୍ରତିବିମ୍ବ ଜଗନ୍ନାଥଙ୍କ ମୁହଁ ଦେଖା ଯାଉଥିବ। ସେମିତି ସେଇ ବେଚ୍ ରେ ସେଇ ସା ପାଣି ଢଳା ହେଇକି ଆଉ ଯାହା ଯାହା ବି କ ପୁରା ଚନ୍ଦନ ମିଶ୍ରିତ ଯୋଉ ଜଳ ସେଇଠି କଲିକି ଠାକୁରଙ୍କୁ ଗାଧାଯାଏ। ନହେଲେ ତ ଏମିତି ତି, ଯଦି ସବୁଦିନ ପାଣି ଯଦି ଆସନ୍ତା ସିଏ ବି ତା ସହିତ ଜଳ ନିର୍ମିତ। ତ ସେମିତି ହେଲେ ହୁଁ ଆଉ ଦାରୁ ନଷ୍ଟ ହବାର ସମ୍ଭାବନା ଥାଏ। ସେଥିପାଇଁ ସିଏ ସେ ପ୍ରତେକ ମନ୍ଦିରରେ, ହୁଁ। ହୁଁ, ପା ବର୍ଷକ ରେ ଏମିତି
ମାନେ ସେଇ ତାଙ୍କର ଲୀଳା ଏମିତି ବର୍ଷା କରେ ଥରେ ଗାଧେଇବେ। ତାପରେ ସିଏ ଜରରେ ପଡିବେ। ଫୁଣି ସିଏ ଗା ଦିଅ ମାନେ ଦୁର୍ନୀତି ବି ଜଗତବି ଗାଧେଇବ ବର୍ଷାରେ
ଆଜ୍ଞା।
ନା ନାଇ କୋଉଦିନ ବର୍ଷା ହୋଉ ନ ହୋଉ-' ଠୋପେ ବରଂ ହୋଉ କିନ୍ତୁ ସ୍ନାନ ପୂର୍ଣ୍ଣିମାରେ ଏପଟେ ଆଜି ଭୁବନେଶ୍ଵ ବ ପଟେ ଆମର ଝିପି, ଝିପି ବର୍ଷା ହେଇଛି ଟିକେ, ଟିକେ ଜୋରେ ବର୍ଷା ହେଇନି କିନ୍ତୁ ଝିପିଝିପି ବର୍ଷା ହେଇଛି। ମାନେ ସିଏ ଗାଧେଇବ ମାନେ ପୁରା ଜଗତ ବି ଗାଧେଇବ ତା ସାଙ୍ଗରେ। ମାନେ ଏକୁଟିିଆ ଗାଧେଇବନି ସମସ୍ତଙ୍କୁ ନେଇକି ଗାଧେଇବ।
ଆଜ୍ଞା। ହୋଉ ଦିଦି ଆପଣଙ୍କ ସହିତ କଥା ହେଇକି ବୋହୁତ୍ ଖୁସି ଲାଗିଲା। ଆଉ ଏମିତି ଆପଣଙ୍କ ଜଗନ୍ନାଥଙ୍କ ପ୍ରତି ଭକ୍ତି ଭାବ ରଖିଥାନ୍ତୁ
ନାଇଁ ନାଇଁ ଭାଇ ଆପ ଆପଣଙ୍କ ସହିତ କଥା ହେଇ ମୁଁ ଏତେ ସବୁ କଥା ଜାଣିବାକୁ ପାଉଛି। ମୁଁ ଜାଣିନଥିଲି ସେ ହା ଟି ବେଶ ବି ଧରନ୍ତି, ଇଏ ଧରନ୍ତି ମାନେ ଆମେ ଜନ୍ମ ହେଇଛେ ସିଧା ଓଡିଆ ସଂସ୍କୃତି ମ୍ୟାମ୍ ସବୁ କିଛି ଜାଣି ନାହାନ୍ତି। ଯୋଉଟା ଆପଣଙ୍କ ପାଖରୁ ଜାଣିବା ପାଇଁ ମିଳୁଛି, ସେଥିପାଇଁ ବୋହୁତ୍ ଖୁସି ଲାଗିଲା। ଆପଣଙ୍କ ସହିତ ଫୁଣି ବାର୍ତାଳାପ କରିବା ପାଇଁ ମୁଁ ଆଉ ଥରେ ପ୍ରୟାସ କରିବି। ଆ, ଆ ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ଜୟ ଶ୍ରୀ